ମୁଁ ଆଇଲି ତୋମେ କା- ଆଉ ଉଠେଇବନି ବୋଧେ।
ନେଟୱାର୍କ ହେଲାନି ଉଠେଇବିନି କଣ।
ହଁ। ଆମେ ଯୋଉ କଥା ହଉଥିଲେ ଜନସେବା କଥା ହଉଛି ଯୋଉ ଛୁଆଙ୍କୁ ଭବିଷ୍ୟତ କଥା।
ହଁ।
ସେଥିପାଇଁ ମୁଁ କଣ କହୁଥିଲି କି ଛୁଆଙ୍କୁ ଯୋଉ ପୁରୁଣା ବହି ଅଛି ସେ ସେ ପୁରୁଣା ବହି ପାଠ ପଢେଇଲେ ବହୁତ ଖୁସି ହୁଅନ୍ତି, କାରଣ ଏଇ ଯୋଉ ନୂଆ ବହି ପଢିଲେ ଛୁଆ ମାନଙ୍କ ଭବିଷ୍ୟତ ହିଁ ନଷ୍ଟ ହବ।
ବହି ବି କାଇଁ ଚେଞ୍ଜ ବି ଆଉ କଲେନି, ନା କରିବେନି ବି ଆଉ।
କରିବେନି ଚେଞ୍ଜ।
ବହି ତ ଚେଞ୍ଜ ହବା କଥା, କୋଉ ଦିନଠୁ ହେଲାଣି ନା ଏଇ ଗୀତ ବାହାରିଲାଣି। କଣ ଆଜି ନା କାଲି ଅଛି ଦି ତିିନ୍ ଚାରି ପାଞ୍ଚ ଦିନ୍ ହେଲାଣି ଏଇ ଆହୁରି ତାଠୁ ଆଗ କାଇଁ
କହୁଚନ୍ତି ଦଶ ଦିନ ହବ କୁଆଡେ ବହି ବାହାରିଲାଣି କିନ୍ତୁ କିଛି ସରକାର କିଛି ଆଉ ନେଉନାହାନ୍ତି। କହୁଚନ୍ତି ସରକାରଙ୍କୁ ବଦନାମ୍ କରିବା ପାଇଁ ଏ ହଉଚି ବହି ଭାର କରିଚନ୍ତି, ଏଟା ଯୋଉଟା କହୁଚନ୍ତି ଠିକ୍ କଥା କହୁଚନ୍ତି? କାରଣ ମିଡିଆ ବାଲା କିଛି ନୂଆ-ନୂଆ ଛପଉଚନ୍ତି।
ବହି ଯଦି ଚେଞ୍ଜ କରିବାର ଥିଲା ତାହେଲେ ତ ଆଗରୁ ଚେଞ୍ଜ କରିସାରନ୍ତେଣି କାଇଁ କରୁନାହାନ୍ତି ତ।
ହୁଁ-ହୁଁ। ଆଉ ତମ ମାମ୍ ମାମା କଣ କରୁଚନ୍ତି?
ଓହୋ, ସେ ଅଙ୍ଗନୱଡ଼ି ଦିଦି ଅଛନ୍ତି କି?
ନା-ନା।
ଆ, ହଉସ୍ ୱାଇଫ୍?
ହଁ।
ଅ ହଁ ବାବା। ହ ବାବା କଣ ଅଛନ୍ତି? ହଁ ତମର ଟିକେ ନେଟୱାର୍କ ପାଉନି ନେଟୱାର୍କକୁ ଆସ। ତମର ନେଟୱାର୍କ ଟିକେ ପାଉନି ନେଟୱାର୍କକୁ ଆସ।
ତେଲଟାଙ୍କି
ଓହୋ, ତମର ଗୋଟେ ନିଜର ଗୋଟେ ତେଲ୍ ଟାଙ୍କି ଅଛି ନା?
ହଁ
ହୁଁ। ତମ-ତମ ବାଇରେ କିଛି ଫଳ କିଛି ଗଛ ଅଛି କି? ହୁଁ
ଆଉ ସପୁରୀ, ଲିଚୁ, ଆମ୍ବ ସିପେଡ଼ା
ଆ ଏ ତମ ବାଇରେ ତ ସବୁ ଅଛି। ତମ ଫେ ଫେବ୍ରେଟ୍ ମାନେ ତମ ଫେବ୍ରେଟ୍ ର କିଛି ଫୁଡ୍ ଅଛି କି?
ଲିଚୁ-ଲିଚୁ।
ଅ ହ।
ତାହେଲେ ମୁଁ କାହାକୁ ପ୍ରାୟ ଲୋକ ଖାଇ ହେଇନଥିବ କଞ୍ଚା ମୁଁ ସବୁ ଖାଇଦେବି ତୋଳିକି ଚଢିକି।
ହଁ। ତମର ଲିଚୁ ଫେବରେଟ୍। ଆଉ କିଛି ନନଭେଜ୍ ଉପରେ ତମର କିଛି ମାନେ ନନଭେଜ୍ କିଛି ଫେବରେଟ୍ ଅ ଥିବ?
ନନଭେଜ୍ ନା ମତେ କିଛି ଏତେ
ନନ୍‌ଭେଜ ନାଇଁ ଭେଜ୍‌ ତମକୁ ଭଲ ଲାଗେ।
ହୁଁ।
ଯେତ୍ ତେ ଏ ମାନେ ଅଏଲ୍‌ ଫୁଟ୍‌ ନ ଖାଇବ ସେତେ ଦେହ ପାଇଁ ବୋହୁତ୍‌ ଭଲ କାହିଁନା ଅଏଲ ଫୁଟ୍ ଖାଇଲେ ଦେହ ଟା ଭେଶୀ ମାନେ ଖରାପ ହେଇଯାଏ।
ମୁଁ ତ ଜିମ୍ ଯାଉଚି ଦେନ୍‌ ତେଲ ବିନ୍ ଷ ବି କିଛି ଏତେ ଖାଉନି।
ହୁଁ। ଅଧିକାଂଶ ପାୟାରୁ ଅଧିକାଂଶ ସମେସ୍ତେ ଏତେ ଅଏଲ ଫୁଟ୍ ଖାଇଆ ପାଇଁ ପସନ୍ଦ କରନ୍ତିନି ଆଉ ଗୁ ଗୁରା ସମେସ୍ତେ ଅଛନ୍ତି। ଅଏଲ୍ ଫୁଟ୍ ବି ବିନା ସେମାନେ ରହି ପାରିବେନି। କିନ୍ତୁ ତାଙ୍କ ମାନଙ୍କ ଦେହ ବହୁତ ଶୀଘ୍ର ଖରାପ୍ ହେଇଯାଏ।
ଏବାକୁତ ଯୋଉ ଫସ୍‌ ମାନେ ଗୋଟେ ପନିପରିବା ଲଗାଇଲେ ତାକୁ ସାର କରୁଦଉସୁ ସାର ଦେଇ ଦଉସନ୍ତି।
ହୁଁ। ସେଥିପାଇଁ ତାଙ୍କର ହଉଛି ବେଶୀ ଦେହ ପାଟା ବେଶୀ କାରଣ ଆଜି କାଲି ବି ପନିପରିବାରେ ଟିକେ ସାର ନ ପଇଲେ ସେ ପନିପରିବା ବି କିଛି ହଉନି। ଆଗ କାଳିଆ ଥିଲା ହଉଚି ସେମିତି ବି ପନିପରିଆ ଭଲ ଭାବରେ ହଉଥିଲା। ଯେମତି ବାଇଗଣ ଭେଣ୍ଡି ଏ ସବୁ ଉଁ ଜହ୍ନି ଏରା ସବୁ ବୋଇତାଳୁ ସେମିତି ହଉଥିଲା ଏବେ ଆଉ ସେମିତି ଆଉ ନାହିଁ। ବିନା ସାର ସ ନଦେଲେ କିଛି ହୋଉନି ଆଜିିକାଲି ତ ଧାନ ବି ସାର ନଦେଲେ ସେ ଆଉ ଧାନ ବି ଟିକେ ହଉନି। ସବୁ ତ ଏପାଳି ସାର ଦିଆ ହୋଇଗଲାଣି ଆଉ ଯେହେତୁ ଖାଲି ମନ୍ ଟା ହୋଉଛି ସାର ନ ବିନା ସାରରେ ସେଇଟା ଖାଇଲେ ହଁ ସେଟା ସେ ଟା ଖାଇଲେ ଦେହ ଟା ଟିକେ ଭଲ ରହିବ।
ପ୍ରାୟ ଲୋକ ତ କିଏ ମଣ୍ଡା ବି ଖାଉ
ହ ଆଜିକାଲି କେଇ ମଣ୍ଡା ଖାଇବା ପାଇଁ ହିଁ ପସନ୍ଦ ନାଇଁ ହଁ। ସେ କାରଣ ମଣ୍ଡା ଖାଇଆ ପାଇଁ କେହି ପସନ୍ଦ କରନ୍ତିନି ଯେହେତୁ ଗର୍ଭବତୀ ମାନେ ସେମାନେ ଖାଇପାରିବେ। ଆଉ ମ୍ ସେମାନେ ବି କହୁଚନ୍ତି ଆମେ ଏରା ଖାଇବୁନି ଆମକୁ ଆମୁକୁ ହଉଚି ଅଣ୍ଡା ଅଣ୍ଡି ଦେ ଏଇରା ଏଇ ସବୁ ଖାଇଵା ଖାଇବି କରି।
ଆପଣ କଣ ଆଇଁଷି ଖାଉସନ୍ତି?
ହଁ ମତେ ସବ ମତେ ବିରିୟାନୀ ଟା ଭଲ ଲାଗେ କିନ୍ତୁ ଏମ୍ ତି ଥରେ ଅଧେ ଖାଇଦେଲେ ମନ ଛାଡିଦିଏ। ମୋତେ ଚିକେନ ଟା ଟା ଭଲ ଲାଗେ ଆଉ କିଛି ମଟନ ମତେ ମତେ ଜମା ପସ ତମେ ନୁହଁ ମଟନ କେବେ ମୁଁ ଖାଏନି ଅଣ୍ଡା ବି ପସନ୍ଦ ନୁହଁ। ଖାଲି ଟିକେ ଚିକେନ ଟିକେ ଜଷ୍ଟ ଟିକିଏ ନାଗୁ ଭଲ ଲାଗେ ଆଉ ଏମତି ଆଉ ନୁହେଁ। ସବୁଠୁ ଚୁନା ମାଛ ଟା ଖାଇବ ଭଲ ଦେହ ପାଇଁ ସବୁଠୁ ଭଲ ରହିବ। ଏବେ ଯୋଉ ବର୍ଷା ହଉଚି ଯାହା ହେଲେ ଚୁନା ମାଛ ଘର ଘର ମାନଙ୍କେରେ ଥିବ ନା କାରଣ ହୋଉଚି ଉଁ ଏ ହଉଚି ବର୍ଷାରେ ହଉଚି ନଈ ପୋଖରୀ ମାନରୁ ମାଛ ବି ବହୁତ ଆସନ୍ତି ହେରି। ହଁ ଘର ଘର ହିଁ ମାଛ ଥାଏ ତା ଆମ ଗାଁ ଆଡେ ବି ତ ହଉଛି ଘର ଘର ହିଁ ମାଛ ସେ ବର୍ଷା ପାଗକୁ ମାଛ ଉଠି ଆସୁଚନ୍ତି। ଆଉ ତମ ଆଡ଼େ କେ ତମେ ତ କେବେ ଆଇଁଷ ଖାଉଚ ନା ଖାଉନ?
ନା ଆଇଁଷ ଆମ ଘରେ କିହି ଖାଉନାହାନ୍ତି ଯାହା ମୁଁ ଛୁଆ ଏଳେ ଖାଉଥିଲି। ମୁଁ ଦଶମ ଶଇଲାଠୁ ଆଇଁଷ ଛାଡ଼ିଦେଲି ମୁଁ ଆଉ ଖାଇଲିିନି।
ହୁଁ। ଜଣେ ଜଣେ ଅଛନ୍ତି ଆଇଁଷ ଖାଇବା ଏମିତି ପସନ୍ଦ କରନ୍ତିନି ଆଉ ଜଣେ ଜଣେ ଆଇଁଷ ନହେଲେ ସେମାନେ ଖାଇବେନି କିଛି।
ହଁ ସେ ସବୁବେଳେ ବି ଆଇଁଷ ଖାଇ
ତାଙ୍କ ପାଇଁ ଆଇଁଷଟା ହିଁ ଭଲ ହଁ।
ମୋର ଗୋଟେ ଗୋଟେ ସାଙ୍ଗ ଅଛନ୍ତି ହଷ୍ଟେଲରେ ଯେ ସୋମବାର ବି ଆଇଁଷ ଖାଇ ଦଉଛନ୍ତି।
ହଁ ସେମାନେ ଆଇଁଷ ନ ଖାଇଲେ ସେମାନେ ଖାଇବେନି ଭାତ। ବିନା ଆଇଁଷରେ ତାଙ୍କୁ ଭାତ ରୁଚିବନି। ଆଉ ଜଣେ ଜଣେ ଆଇଁଷ ବିନା ହିଁ ଖାଇଦେବେ। ତମେ ସୋମବାର କରୁଚ କି?
ମୋରି ଆମର ତ ମୁଁ କେବେ ଆଇଁଷ ଖାଏନି ସୋମବାର ବୋଲ୍ ବୋମ୍। ଆଉ ଆମର ସବୁ ଘରେ ସବୁ ପର୍ବପର୍ବାଣି ନା ଶୁକ୍ରବାର ସନ୍ତୋଷୀ ଓଷା।
ହୁଁ ହୁଁ ତମେ ସନ୍ତୋସି ଓଷା କରୁଚ?
ଆମ ଘରେ କରୁଛନ୍ତି ସେଇତି ଆ ମତେ ଦଉନାହାନ୍ତି ଖାଇବା ପାଇଁ।
ସନ୍ତୋଷି ଓହୋ ସନ୍ତୋଷି ଓଷା କଲେ ତ ହୋଉଚି ଘରେ ଆଇଁଷ ପଶିବନି ଖଟା ବି ଖାଇବନି ଏମିତି କେତେ କଣ ବାରଣ ବୋହୁତ ବାରଣ ସନ୍ତୋସି ଓଷା।
ପୁରା ଖ ଟା ପିଆଶୁଣ ଆମ ଘରେ କିଛି ନାହିଁ।
ସବୁ ଶକ୍ତିକ ଆଇଁଷ ଇଏ ନୁହଁ। ସବୁ ତ ଖାଇବନି ତ କିଛି ଆଉ ରସୁଣ ପିଆଜ ଏରା କିଛି ନାହିଁ। ଖାଲି ଅ କୁଠାରେ ଯାହା ଖାଇବ ତେଲ ଟିକେ ଫୁଟେଇକି ସେଇରା ଯଦି ଖାଇବ। ନହେଲେ ନାହିଁ।
ହଁ
ଭଲ ହଉଛି ତେଲ ତେଲେ ନ ଖାଇଲେ ବି ବହୁତ ଭଲ। କାରଣ ଏ ହଉଛି ପିଆଜ ରସୁଣ ଏଇରା ଖାଇଲେ ବି ଦେହ ଭଲ ନୁହଁ।
ଆଜି କାଲି ତ ପିଆ ଶୁଣ ନ ପକେଇଲେ ଗୋଟେ ଟେଷ୍ଟ ଆସୁନି ଖାଇବାରେ କେତେ ବିନା ପିଆଜ ରସୁଣ କିଏ ଏଗୁରା
ବିନା ପିଆଜ ରସୁଣରେ କେହି ଖାଉନାଇଁ ଆଉ ଜଣେ ଜଣେ ସେମାନେ ବି କହିବେ ନାଇଁ ଆମେ ହେରା କେଇ ଖାଇବୁନି।
ଘରେ ସିନା ଖାଇଦେବେ ମାନେ ବାହାରେ ତ ବିନା ପିଆ ଶୁଣ ଏତେ ହଉନି। କିଏ କୋଉ ପିଆ ଶୁଣ ମିଶେଇ ଦଉଥ ନହେଲେ କିଏ କୋଉ କଡ଼େଇରେ ହେଇ କଡ଼େଇରେ ନ ଧୋଇଁକି କରିଦଉଥବ।
ହଁ ହଁ। ଆଜିକାଲି ଦେଖ ତ ମୁଁ ବାର କରୁଛି ସିଏ ବାର କରୁନି ଏ ସେଇଥିରେ ମିଶେଇକି ଘା ଟିଲେ କାହାର ଅନିଷ୍ଟ ହବ? ମୋର ଅନିଷ୍ଟ ହବ କାରଣ ମୁଁ ଯେହେତୁ ରୋଷେଇ କରୁଚି ମୋର ଅନିଷ୍ଟ ହବ।
ହୁଁ।
ଆସ୍ ତାତ କିଛି ଯିବନି ନା ସିଏ କଣ ଜାଣିଛି କୋଉଟା ମିଶେଇକି କୋଉଟା ଦେଇଛି କୋଉଟା ହୋଉଚି କିଏ ଦେଇଚି? ସିଏ ଜାଣିଚି।
ପିଅ ସେତ୍ ତା ପର୍ଫିଟ୍ ପାଇଁ ବି ସିଏ, କିଁତି କାମ ଜଲ୍ଦି ସାରିବ, କିନ୍ତି ଗ ଲୋକ ଜଲ୍ଦି ଖାଇକି ଆଉ ଥରେ ପୁଣି ମୋଠୁ ଅର୍ଡର ନେବେ, ନହେଲେ ଆଉ କଣ ନେବେ ସେ? ହେଇଥିପାଇଁ ହେଇ ଅନୁସାରେ ସେ ସେ ଜଲ୍ଦି କରେ।
ଯେହେତୁ ତମେ ବାରା ବୁରୀ କରୁଛ! କେବେ ବାହାରେ କେବେ ଖାଇବନି? କାରଣ ବାହାରେ ସେମାନେ ତାଙ୍କର ହଉଛି, ପ୍ରଫିଟ୍ ଚାହିଁବେ ନା। ସେଥିପାଇଁ ସେ ମିଶେଇ ଗୋଳେଇକି ତମକୁ ଦେବେ। ଆଉ ସିଏ କହିବେ କି ନାଇଁ ଆମର ହଉଚି-ଇ ଆଇଁଷ ହଉନି, ଇଏ ହଉନି, ସେଇରା ସେ କହିବେ କି ସେମାନେ କେବେ କହିବେନି? ପିଆଜ ବିନା ବାହାରର ପିଆଜ ରସୁଣ ନ ତ ହବନି କିଛି?
ମୁଁ ତ ଯେତେବେଳେ ଯାହା ବାହାରାରୁ ଖାଇବା ପାଇଁ ଇଚ୍ଛା ହବ ମୁଁ, ଖାଲି ନାନ୍ ଆଣେ ଭାରି। ଘରେ ତଡ଼କା ନିଜେ ବନେଇଦିଏ। ସବୁ ନୂଆ ନୂଆ ରେସ୍ପି ଛତୁ ପକୋଡା, ସବୁ ଯାହା ଯାହା ଦେଖିକି ୟୁଟ୍ୟୁବରୁ ନିଜେ ବନେଇକି ଖାଇଦିଏ।
ତମ କୁରୁ କୁକିମିକି ଆଇଚି?
ହଁ।
ଯାଇଓ! ଆଉ ତମ ତ ଭଲ ଆସିଛି ସବୁ ଆଉ।
ନିଜେ ଶିଖିବା ପାଇଁ ତ ପଡିବ ନା, ଯୁଆଡେ ଯୁଆଡେ ଯିବ? କଣ ସବୁବେଳେ ତମ ଫ୍ୟାମିଲି ଯିବେ? ହଁ ହଷ୍ ଟେଲେ ସିନା ଆମକୁ ଦେଇ ଦଉସନ୍ତି ଖାଇବା, ତଥାପି ତ ମୁଁ ହଷ୍ଟେଲରେ ବନଉଛି, ସିମେଇ ଫିମେଇ
ହଁ, ନିଜ ଦେଖ ନିଜ୍ ଯିଏ ନିଜ ଦିନିଷ କରିପାରୁଛ, ସେଇଟା ହେଲା ବଡ କଥା। ଅନ୍ୟ ଅନ୍ୟ ଉପରେ କେତେ ନିର୍ଭର କରିବ? ଆ ନିଜ ପେଟ ପାଇଁ ତ ନିଜେ କିଛି କରିପାରିବ ନା? ଭଲ କରିଛ ନା ଆଉ, ନିଜ ପାଇଁ ସବୁ କିଛି କରିଚ।
ଆମ ଜିନିଷ କିନ୍ତୁ ହଷ୍ଟେଲ୍ ଆମେ ୱାଡେନକୁ ଦେଖୁନୁ। ୱାଡେନକୁ ଦେଖେଲେ, ସେ ଫାଇନ୍ ପକେଇ ଦେବେ। ଖାଲି ଆମେ ୱାର୍ଡେନ କଠୁ ନେଇ ଜିମ୍ ଦିନିଷ ଟା, ମାନେ ଆମେ ଜିମ୍ କରିବୁ, ଦି-ଦମ୍ବଲ୍ ଫମ୍ବଲ୍ ସବୁ ଆଣିବୁ। ଆମକୁ କିଛି ଫାଇନ୍ ଫାଇନ୍ ପକେଇବନି। ଆଉ ସ ଯାହା ଆଣିବୁ ସବୁ ଇଲେକ୍ଟ୍ରି ଦିନିଷ ସବୁ। ସବୁ ଫାଇନ୍। ହେଥିପାଇଁ ଆମେ ଏରା ସବୁ ନୁଚେଇକି ରଖିଛୁ। କିନ୍ତୁ ଯେତେବେଳେ ମନ ହଉଛି ହଷ୍ ଟେଲ୍ କବାଟ ଦେଇ ଦଉଛୁ, ନିଜେ ରାଁ -ରୋଷେଇ କରିଦଉଚୁ, ଖାଇଦଉଚୁ।
ଅ ହଉ ମୁଁ ଗୋଟେ ମିନ୍ଟି ଛାଡିକି କଲ୍ କରୁଛି। ହ।